ହଁ କୁହ କଁ କରୁଚ? ଏଠି ବସିକି ଦୋଳି ଖେଳୁଚି।
ଦି ଜଣଙ୍କର ଅ କଥା ହେଇ ହେଇ ଅଭ୍ୟାସ ହେଇଗଲାଣି ଦି ଜଣ ସେମ୍ କୋଶ୍ଚିନ ପଚାରୁଚେ।
ହଁ।
ହୁଁ।
ଆଉ ତମ କଲେଜ ଫଲେଜ ଖୋଲ୍ନି ଖୋଲିନି?
ନାଇଁ ବା ଅଗଷ୍ଟ ମାସରେ ଖୋଲିବ।
ହୋଉ କଲେଜ ଯିବ କଲେଜ ନୂଆ ନୂଆ ନଲେଜ ଶିଖିବା ଆଉ।
ହୁଁ।
ନଲେଜ୍‌ ଶିଖିକି କିଛି ଲାଭ ନାହିଁ। କିଛି ଲାଭ ନାଇଁ କିଛି ଲାଭ ନାଇଁ ରଖିଚ ତମେ।
କଣ ରଖିଚ ବାହା ହେଇ ଯିବି।
ଆଁ
କଁ କୋହୁଚୁ ବାହା ହେଇଯିବି?
ବାହାହେଇ ଗଲେ ମୁଁ ଭୋଜି ଖାଇବାକୁ ଯିବି ମୁଁ ଦିପଟିଆ ଭୋଜି ଖାଇବି।
ହୁଁ।
ତମ ବର ତ ଖୋଜିକି ରଖିଲାଣି ଆଉ।
କଁ ହେଲା ସେଇଠୁ ଚାକିରି କରିବିନି ଆମେ ଆମେ ଚାକିରି ନକରିକି କେବେ ବାହା ହୋବୁନି।
ଓହୋ।
କିରି ନ କଲେ ଆମ କଣ ବାହା ହୋବୁ ସେମିତି ନାଇଁ ଲୋ ମା ଆବ ଯେତେ ବର୍ଷ ହୋଉ ଚାକିରୀ ତାପରେ ଯାଇଁ ଚାକିରି ନାହିଁ ତ କିଛି ନାହିଁ। ହାଉସୱାଇଫ ହେଇ ଘର ଜୀବନ କାଟି ପାରିବୁନୁ ଆମେ।
ଓହୋ ନହେଲେ ମୁଁ ଭୋଜି ଖାଇବା ଯାଇଥାନ୍ତି ଭାବିଥିଲି।
କେମିତି ଆଗେ ତମ ବାହାଘର ମୁଁ ଭୋଜି ଖାଇବି ନା। ତମେ ମୋର ପରେ ଖାଇବ ଆଗେ ତମେ ବଡ ତମର ଆଗେ ମୁଁ ଖାଇବି ନା। ତମେ ମତେ କହିଥିଲ ନା ଭୋଜି ଡାକିବ ହୁଁ। ଆଗେ ଖାଇସାରିଲେ ହୁଁ ଆଗେ ଖାଇସାଇଲେ ତାପରେ ଯାଇଁକି
ହଁ ଖୋଜା ହେଇସାର ଭୋଜି ଖାଇବ ଡ଼ା
ମୁଁ ଆଗେ ଖାଏ ତାପେରେ ଖୁଆଏ।
ଓହୋ ଖାଅ ତାପରେ
ହୁଁ ମୁଁ ଆଗେ ଭୋଜି ଖାଇଲି ତାପେରେ ଭୋଜି ଡାକେ। ସେମିତି ଡାକେନି।
ଓହୋ।
ହୁଁ। ତମେ ଆଗେ ଡାକିବ ତମେ କେବେ ଏଇଆଡେ ଆସିଲେ ମତେ କହିବ ବିଡାନାସୀ ଆଡେ।
ଆଉ ହୋ ହଉ ମୁଁ ଗଲେ କହିବି।
ହୁଁ।
ଆମେ ସେଇଠୁ ବୁଲିଆକୁ ଯିବା।
ଆଉ କଁ କଣ ତମେ ଏତେ କଣ ଦିଦିନି ହେଲାଣି ପୁରା ଦିଦିନି ହେଲାଣି କଣ ବ୍ୟସ୍ତ ବ୍ୟ
ହାଁ।
ହୁଁ ତମେ ମୁଁ କହିଲି ତମେ ଦି ଦିନ ହେଲାଣି କଣ ବ୍ୟସ୍ତ ବ୍ୟସ୍ତ ରୋହୁଚ।
ଉଁ ସତ କଥା କହୁଚି। ମୁଁ ମତେ ସମସ୍ତେ କଲ୍ କରିକି ମୁଁ ପୁରା ପାର୍ଟି କଣ ହେଇଯାଉଚି ମୁଁ ସେ ପାଇଁକି
ଏମ୍ତି ପୁରା ବ୍ୟସ୍ତ ହବାର ଆକ୍ଟିଂ କରୁଚ। କୁ ପାଇଁ ତଞ ମାମା
ସେ ବାବାଙ୍କ ଦେହ ଖରାପ ହେଇଯାଇଥିଲା ମାମାଙ୍କ ଦେହ ବି ଖରାପ ଅଛି।
ଉୁଁ ହୁଁ ତମକୁ କଣ ରୋଷେଇ ଆଛସେ ତମେ ତ ତମେ ତ କିଛି କରିନ। କରନି ମୁଁ ଆସେନି।
ଛିଡା ହୋଉଚି ମୁଁ ରୋଷେଇ କରୁଚି।
ମାନ୍ ତମ
ହୁଁ ହଁ ସେ କହିହୋଉଚି ଛିଡା ହେଇପାରୁନି ଟିଏ ଭଲରେ। ସିଏ ମତେ କୋଉଚି ତୁ ଆସି କର୍ ଏୟା କରୁଚି।
ହୁଁ ହୁଁ।
ଯେ ସେଇଥିପାଇଁ ବ୍ୟସ୍ତ ରହୁଚି।
ହଁ ଆଛା ଆଛା।
ତାପରେ ବାସନ୍ ମାଜିକି ଶୋଇଲା ବେଳୁ ହେଇଯାଉଚି ଲେଟେ।
ହୁଁ ହୁଁ।
ତାଙ୍କ ଦେହ ବି ବୁଝିବା ପାଇଁ ଆମକୁ ହିଁ ରହିବାକୁ ପଡିବ ନା ସିଏ ଆମ ଦେହ ବୁଝୁ
ତମ ମାମା ତମ ମାମାଙ୍କର ତମେ ଗୋଟେ ଝିଅ?
ନାଁ ଦିଟା। ମୋ ଭଉଣୀ କୁ ଦେଖିଲନି କି ସାନ? ଆ ଛୋଟ ସାନ ତମେ ଦେଖିଲନି ତାକୁ ଏ ଭଗବାନ୍।
ସାନଟା ସିଏ କିଛି କରୁନି ସେ କେତେ କେତେ ବର୍ଷରେ ସିଏ?
ସିଏ ହେଉଚି ତାକୁ ସିଏ ଏବେ ସିକ୍ସ୍ କ୍ଲାସ ରେ ପଢୁଚି।
ତମେ ତାକୁ ପଢୋଉଥୁବ?
ହଁ।
ହୁଁ ଆଉ ସେ କଉଠି ଟିଉସନ୍ ନୋଉନି?
ହଁ ମୁଁ ତାକୁ ସେ ମୋ କଥା ଶୁଣିବ ପଢେଇଲେ?
ହୁଁ ଭଉଣୀର କେହି କଥା ଶୁଣିବନି।
ଉଁ ନା କେହି ଶୁଣନ୍ତିନି କେବେ ଶୁଣିବେ ବି ନାଇଁ। ବାହାର ଲୋକ ପଢେଇବେ ପଛେ ଠିକ ଅଛି କିନ୍ତୁ ତମେ ପଢେଇବ ମାନେ ସିଏ ତମ କଥା ଶୁଣିବେନି।
ପାଠ ପଢିବେନି ଏତେ ଖାଲ୍ ମାନେ ଧ୍ୟାନ ଦେବେନି ପାଠରେ।
ହଁ ଅଁ।
ହୁଁ ହୁଁ ଆଉ ରାତିରେ କଁ ଖାଇବା କରୁଚ?
ରାତିରେ କରିବି ବୋଧେ ରୁଟି କରିଦେବି।
ଆଉ କଣ ତରକାରୀ କଁ କରୁଚ?
ତର୍କାରୀ ଆଳୁ କଷା କରିଦେବି।
କରିଦବ ମାନେ ଏପର୍ଯ୍ୟନ୍ତ କିଛି କରିନ? ତମେ କୋହୁଚ ମୁଁ ଖାଇବା କରୁଚି ଫୁଣି
ହଁ ସାଙ୍ଗେ ସାଙ୍ଗେ ଆଳୁ କଷା ଟା ସାଙ୍ଗେ ସାଙ୍ଗେ ଆଳୁ ସିଝା ହବ ମସଲା ଫସଲା ପକେଇକି କଷା
ତାଙ୍କୁ କୁହ କଟାକଟି ହରିକା ସବୁ କରିଦେବେ ତମେ ଖାଲି ରୋଷେଇ କରିବ ଛିଡା ହେଇକି ଆଉ କଁ। ତ ମାମାଙ୍କୁକୁହ ବସିକି ଖାଲି କଟାକଟି କରିଦେବେ ତମେ ରୋଷେଇ କରିବ ଆଉ
ସଝେଇ ଦେବି ଶୁଣ ଆଳୁ ସିଝେଇଦେବି ରୁଟି ଫୁଟି ବସ୍ଲା ଜାଣିଚ ଯେଉ ଜିରା ଗୁଣ୍ଡ ସେଉରା ଅ ମିଟ୍ ମସଲା ହେରିକା ଏଇ ଲଙ୍କା ଗୁଣ୍ଡ ହଳଦୀ
କେମ୍ତି କରିବ ଟିକେ କହିଲ?
ଆ ହଳଦୀ ଅ ଜିରା ରଁ ଜିରା ଅଁ ହଁ ସରି ସରି। ହଳଦୀ ଲଙ୍କାଗୁଣ୍ଡ ଆଉ ଯୋଉ ମିଟ୍ ମସ୍ଲା ଆଉ ଗରମ୍ ମସ୍ଲା ହରିକା ପକେଇକି ହେଲା ତାକୁ ଫ୍ର ଟିକେ ସକ୍ସ୍ ଟିକେ ଟମାଟୋ ସେଇ ଅନୁସାରେ ପକେଇବୁ ଟମାଟ ସ ପକେଇବ ହଁ ମୁଁ ସକ୍ସ ପକେଇକି ବିକରେ।
କୋଉ ତରକାରୀରେ ଟମାଟୋ ସସ୍ ପଡେ? ଆଳୁ କସାରେ ଟୋମାଟ ସସ୍ ପଡେ? କିଏ କହିଲା ତମର ଏମିତି କର?
ହଁ। ମୁଁ ମସଲା ନ ବାଟିକି କରେ। ହଁ ଭଲ ଲାଗେ। ହଁ ମସଲା ବାଟେନି। ରେୟାର ମସଲା। ବଢିଆ ଟେଷ୍ଟ ଲାଗିବ କେବେ ଖାଇ ନ କରିକି। କୁଟି ଫୁଟି ମସଲା ପକେଇକି କରିବ ପୁରା ଚଟପଟିଆ ମସଲା ଅ ହଁ ମୁଁ ସେମିତି ବି ଜାଣିଛି ପିଆଜ। ଓ ପିଆଜ ଆଳୁ ଏ ଯୋଉ ପିଆଜ। ଆଉ ଅଦା ଆଁ। ରସୁଣ ପେଷ୍ଟ ସେ ସବୁ ଅଲଗା ଅଲଗା ପେଷ୍ଟ କରାହବ ଆମର ସେ। ହୁଏ ସେମିତି ହୁଏ କିନ୍ତୁ ମିଶେଇ କଲ ବାସ୍ନା ଟିକେ। କମ ରୁହେ ତ ସେ ସେଥିପାଇଁ କି ଆମ ଅଲଗା ଅଲଗା ବାଟୁ।
ଖାଲି ପିଆଜ ଆଉ ଅ ପିଆଜ ଟା ଅଲଗା ବାଟିବ ରସୁଣ ଅଦା ଟା ସେମ ବାଟିଲେ ଚଳିବ ‌।
ଆଗ ଅଦା ଅଦା ପଡିବ ତାପରେ। ହଁ ଅଦା ଆଗେ ଯୋଉ ତେଲ ପକାହବ ଲଙ୍କା ପଙ୍କା ହେରିକା ପଡିବ। ହଳଦୀ ହେରିକା ଉଁ ଅଳ୍ପ ପଡିବ। ଆଉ ତାପରେ ତାପରେ ଯାଇକି ଅଦା ପଡିବ ଅଦା ପଡିଲା ପରେ ରସୁଣ ପଡିବ ରସୁଣ। ଣ ପଡିଲା ପରେ ପିଆଜ ପଡିବ। ସବୁ କଷା ହେଇ ହେଇ ହେଇ ହେଇ ‌ପୁରା ବଢିଆ ବାସ୍ନା ଦେଲା ବେଳକୁ।
ମୁଁ କେମିତି କରେ କହିଲ ଦେଖ ମୁଁ ଫାଷ୍ଟ ତେଲ। ତେଲ ପରେ ଜିରା ଟିକେ ହେଲା ତାପରେ ତା। ପରେ ଫାଷ୍ଟ ତାପରେ କଣ ରସୁଣ ପକାଏ ହେଲା ରସୁଣ ବାସନା ଟିକେ। ଡାର ଥାଏ ବୋଲି ଫାଷ୍ଟ ରସୁଣ ପକେଇି ତାପରେ ଟିକେ ଭାଜି ଦେଇକି ପିଆଜ ପକ ପକେଇଦବି ତାପରେ ତାକୁ ଭାଜି ହେଇଗଲା ପରେ ଅ। ଉଁ ଅଦା ଅଦା ଟା ପକେଇବି ହେଲା ତାପରେ ଅଁ। ଆଉ କଣ ବିଲାତି ଆଉ ଯଦି ଆମର ଅଧା ବିଲ ଏ- ଏତିକି ଭାଜିସାଇଲା ପରେ ଆମର ବିଲ ମାନେ କଣ କହିଲ ସେ ଯୋଉ। ପିଆଜ ରସୁଣ ଅଦା ବଟା ବି ଥାଏ। ସେଇଟା ବି ପକେଇଦିଏ ତାପରେ ତାକୁ କଷା ହୁଏ ତାପରେ। ଏତିକି ଟିକେ ଭଜା ଭଲସ ହେଇ ସାରିଲା ପରେ। ତାପରେ ବିଲାତି ପକା ହୁଏ ବିଲାତି ପକେଇ କଷି କଷି କଷି କଷି ପୁରା ତେଲ ବାହାରିବ ‌ ହେଲା ଯେତିକି ତେଲ ପକେଇଥିବୁ ସବୁ ତେଲ ନିଗିଡି ହେଇଯିବ ପୁରା କାଠୁଆ ଯେମିତି। କଷିବୁ ପୁରା କାଠ ହେଲା ଯାଏ କଷିବୁ ଅଠା ହେଲା ବେଳେ। କଷି ସାରିଲା ପରେ ସେଥିରେ ଆଳୁ ପକେଇକି ଆ ତାପରେ ଗୋଳେଇ ଦେଇକି। ସେଥିରେ ମାନେ ସେଟା ଆଳୁଟା ଟିକେ ସେ ମସଲାରେ ଭେଦିବାକୁ ଦବୁ ସେ ମସଲା ସହିତ ଗୋଳେଇ ଦିଏ। ମାନେ ସେ ଥିରେ ଚିକେନ ମସଲା ମିଟ୍ ମସଲା ତାପରେ ଗରମ ମସଲା ଉଁ। ଏତିକି ମସଲା ପକେଇ ଦେଇକି ତା। ପରେ ପାଣି ଦେଇଦବୁ କାହିଁକିନା ମସଲା ଦେଲେ ଲାଗିଯିବ ନା ତାପରେ। ପାଣି ଦେଇ ଦେଇେ ଘୋଡେଇ ଦବୁ ତା ବଳେ ହେଇଗଲା ପରେ ଟିକେ ମାଗି ମସଲା। ପକେଇଦଲେ ଆହୁରି ଟେଷ୍ଟ। ଆଉ ତା ଉପରେ ଯଦି ହବ ସେ ଯୋଉ କାଥ କାଥ ବଡ ବାଲା କା ଥ ମସଲା ଟିକେ ଗୁଜୁରାତି ଗୁଣ୍ଡ ନହେଲେ ଆଉ ସେଇ ଯୋଉ କଣ କହିଲ ସେ ଯୋଉ କଳା।
ପତ୍ର ବି ସେ ସେ ଯୋ କି ପତ୍ର।
ଆଉ ଯୋଉ ସେଇଟା କଣ କହିଲ ସେ ଯୋଉ କଣ ସେଟା ବ୍ଲାକ୍ ପେପର ପାଉଡର ସେ ସେଇଟା ଟିକେ। ଛିଞ୍ଚି ଦେଲେ ବହୁତ ବଢିଆ ଲାଗିବ କିନ୍ତୁ ଏଇ ଯୋଉ କାଠ ଯୋଉ। କାଠ ଗୁଣ୍ଡ ଟା ଯୋଉ ପକାନ୍ତିନି ତା ପାଇଁ ଟେଷ୍ଟ ଆହୁରି ହେଇଯାଏ ବହୁତ ବ
ଓଉ ହୋ ମୋ ମୁଁ ଏମିତି ଟୁଟି ଫୁଟି ଆସିଲା ବି କରିଦେଇକି ପକେଇଦିଏ।
ସେମିତି ମୁଁ କହିଲି ଯେମତି ସେମିତି କଷା କରିକି ପଖାଳ ସହିତ ଖାଇବ। ମାନେ ଯୋଉ ଶାନ୍ତି କେବଳ ପଖାଳ ମିଶ୍ଚର ଆଉ ସେମିତି ମାନେ ମୁଁ ଯେତେବେଳେ ଓଷା କରେ ନା ମୁଁ ଷୋହଳ ସମୟରେ ଓଷା କରେ ହେଲା ମାନେ ମୋର ସବୁ
ସୋମବାର ଶ ଓଷା କରିକି ପାଇଚ ହାଁ?
ନା ନା ସେମିତି ନୁହଁ ଆ ମୁଁ ଷୋଳ ସୋମବାର ତା ପାଇଁ କରେନି। ମୁ ମୁଁ ଷୋଳ ସୋମବାର ମୁଁ ନିଜ ପାଇଁ କରିଥିଲି। ନିଜର ଗୋଟେ ପାଇଁ ତାପରେ ଷୋହଳ ସମବାର୍ କାଇହିଁ କରିବି? ପାଇ ସାରିଲେ
ଷୋଳ ସୋମବାର କରିବ। ଯାହା ରହିବାର ଥିବ ରହିବ ନହେଲେ ନାଇଁ ଷୋଳ ସୋମବାର କଲେ ସେମିତି କିଛି ନଥାଏ କି ଷୋଳ ସୋମବାର କଲେ ନା ଏମତି ମୋର ଗୋଟ ସାଙ୍ଗ ଟେ ଷୋଳ ସୋମବାର କଲା ତାର ନା ବ୍ରେକପ୍ ହେଇଗଲା କାହିଁକି କହିଲ। ଭଗବାନ ଚାହାନ୍ତିନି କି ଯିଏ ତମକୁ ଧୋକା ଦଉଚି, ତା ସହିତ ତମେ ରଖନ୍ତୁ ହେଲା ମାନେ ତମେ ଷୋହଳ ସୋମବାରେ ବାରଟା କି ଏଗାରଟା ସୋମବାର କରିଥିବ, ତମେ ଯାହା ପାଇଁ କରୁଚ ନା ତାର ଅଶ୍ଲୀ ରୂପ ତମ ସାମ୍ନାକୁ ଆସିବ। ସିଏ ଯେତେ କାଣ୍ଡ କରି କି ଯାହା କରିଚି ତା କଥାବାର୍ତା ଏମିତି ସବୁ ଜାଣିକି ତମ ଅଶ୍ଳି ଷ୍ଟାଣ୍ଡାର୍ଡ ଟା ସେଇ ଷୋହଳ ସୋମବାର ଭିତରେ ପଳେଇ ଆସେ। ସେଇଠି ଆସିଲା ପରେ ତମେ ଦେଖ ଷୋଳ ସୋମବାର କରିବ, ସତର ଷୋହଳ ସୋମବାର ଯେବେ କମ୍ପ୍ଲିଟ୍ ହୁଏ
ଏ ସେ ସେଇଟା ଛାଡ ପଛରେ ବାଦ ମେ।
କାହିଁକି ଠାକୁରଙ୍କୁ
ଆଉ ତମେ ଏମିତି କର, ମୋର ମୁଁ ସେମିତି କରେ ରୁଟି ଫୁଟି ମସଲା ପକେଇକି କରଦିଏ, ମାନେ ଚଟପଟ ହବ ଜଲଦି ହବ ବୋଲି। ଜଲଦି ହବ ବୋଲି ମୁଁ କରେ ସେଇଟା। ସେଇଟା ସହିତ ରୁଟି ହଁ ହଁ ରୁଟି ରୋଲ କରିକି ହଁ ବଢିଆ ଲାଗିବ।
ଓ ରୁଟି ରୋଲ କରିକି, ସେମିତି ଯଦି ହଏ ସୋୟା ସସ ପକେଇଲେ ଚଳିବ। କିନ୍ତୁ ଏମିତି ନୁହେଁ କି ଆଳୁ କଷା ଟା ସେମିତି କରନ୍ତି। ହୁଁ ହୁଁ।
ରୁଟି ରୋଲ କରି ତେଲ ରୁଟି ରୋଲ କରିଦବ ତେଲ ଟିକେ ମାରିଦବ ହେଲା। ଆଉ ତେଲ ମାରିକି ତାକୁ କାଟିଦବ ହେଲା ଦି ଫାଳ କରିଦବ। କାଟିଦବ। କାଟିଦେଲା ପରେ ତାକୁ ଟିକେ ତେଲ ଘିଅ ଫିଅ ମାରିକି ଟିକେ ଅ ଯୋଉ ତେଲ ଥିବ ମାରିବ ଘିଅ ହେଲେ ଥିଲେ ମାରିବ। ମାରିକି ଟେଷ୍ଟି ଲାଗିବ, ସେ ଆଉ ତମେ ଖାଇବ ପାଟିରୁ ଛାଡିବନି କହିବ ମୁଁ ସବୁଦିନେ ଖାଇବି।
କଣ ସେ ଯୋଉ ରୋଲ, ତମେ ରୋଲ ଟାଇପ ର କରିକି ଖାଅ ତ କସିକି।
ହଁ ହଁ ହଁ ଘିଅ ଦେଇଦବ ଘିଅ ଦେଲେ ଆହୁରି ବାସ୍ନା ହବ।
ହୁଁ ହୁଁ ଦେଖିବା କେବେ ଗୋଟେ କରିକି ଖାଇବା। ମୁଁ ଟିକେ ରୁଟି ରେ ତେଲ ଦେଲେ ଭଲ ଲଗ, ଘିଅ କଣ ଦବ ଗୋଟେ ଭଲ ଲାଗିବ।
ଆଳୁରା ସେଟା ପୁରା ଚକଡି ଦବ।
ହଁ ହଁ।
ମାନେ ଚକଡି କି ପୁରା ମିଞ୍ଜେଇକି ଯେମିତି କାଟିକି ଚାରି କଣିଆ ସେଟା ପକେଇବନି, ମିଞ୍ଜେଇଦବ ପୁରାସିଝା ଆଳୁ ପୁରା ମିଞ୍ଜେଇ ଦବ ହେଲା ମିଂଜେଇ ଦେଇକି ପକେଇବ।
ତାପରେ ଖାଲି ଆଳୁରେ କଣ କଣ ପକେଇବ?
ଖାଲି ମିଞ୍ଜେଇ ଦବ ଲୁଣ ଦେଇକି ପକେଇବ ବା? ସେ ମସଲା ତ କଷେଇ ଥିବ ଟିକେ ମସଲା କଳା ହେଇ ଆସି ଲା ବେଳୁ ଟିକେ କଳା ହବନି ମୁଁ ଟିକେ ଜଷ୍ଟ ଫୁଟିଲା ବେଳକୁ ସେ ଆଳୁକୁ ପୁରା ପୁରା ଚିକୁୁଡି ଦବ ପୁରା ଯେମିତି ଯେ ଭାତ ଚ କଡନ୍ତିନି ଯେମତି ସେମତି ଚକଡିକି ପକେଇ ରୁଟି କି ଗୋଲ୍ ଗୋଲ କରିକି ହେଲା ନାଇଁ ନା କଣ କହିଲ ଅ ରୁଟି କରିଦବ, ରୁଟି ଦେହରେ ପୁରେଇକି ଗୋଲ କରିକି ରୁଟି ହେଇସାରିଥିବ, ଗରମ ରୁଟି ଟା ନର୍ ନର୍ ସେଇଟାକୁ ଦେଇକି ହେଲା, ଭିତରେ ଦେଇକି ତାକୁ କାଟି ଦେଇକି ଦି ଫାଳ କରିଦବ ଦିଟା ଫାଳ ରୁଟି କରିଦବ ଘିଅ ଦେଇକି କିମ୍ବା ତେଲ ଦେଇକି ତାକୁ କରିଦବ ସେ ପୁରା ଟେଷ୍ଟ ଲାଗିବ।
ହଉ ଦେଖିବା ଆଉ ତମର ରେସିପି ବି କେବେ ଗୋଟେ କରିକି ଖାଇବା ଆଉ।
ତମେ ରୁଟି ବି କାହା କଣ ଖାଉଛ ଜାଣିପାରିବନି କିନ୍ତୁ? ଦିଟାକ ତମକୁ ଲାଗିବ ଠିକ।
ହଉ ଟାଇମ ହେଲାଣି ହଉ ର
ହଁ ହଁ ହଁ ହ।
ହୁଁ।